ହାଲୋ।
ହଁ ମୁଁ କହିଲି କଣ କରୁଛୁ ଏବେ?
ଏବେ ତ ବସିଛି ଏଇ ପୁଅ ଟାକୁ ଟିକେ ପଢଉଥିଲି। ବର୍ଷା ଥିଲା ଏଇ ଲାଇନ ଆସିଲାଠୁ ପୁଅ କ ପଢାଉଛି ଆଉ ଟିକେ ପାଠ ପଢା ସିଲେ ଦେଖିବା ଯାଇକି ରୋଷେ ରୋଷେଇ କରିବି ଆଉ ତୁ
ହଁ ମୁଁ ଟିକେ ତ ଏବେ ସେମିତି ଖାଲି ବସିକି ଟିକେ ଟିଭିି ଦେଖୁଥିଲି ମୁଁ କହିଲି ଦେଖିଆ ଦେଇକି କେତେ ଦିନି ହେଲା ଫୋନ କରିନି ଟିକେ ଦେଇଙ୍କ ପାଖକୁ ଫୋନ କରିଦିଏ ଆଉ ତୁ ତ ଭଲ ରୋଷେଇ କରୁ ମୁଁ ଜାଣିଛି। ଆଉ କିନ୍ତୁ ଏବେ ତ ଆଉ ମୁଁ ଯାଇପାରୁନି କି ଆଉ ସେଠି ଯାଇକି ରହିପାରୁନି କାମ ବ୍ୟସ୍ତ ତା ଯୋଗୁ ଆଉ ଆଜି ରାତିରେ କଣ ରୋଷେଇ କରିବାର ମାନେ
ଆଜି ତ ଶନିବାର ଅଛି ତ ସେଥିପାଇଁ ରୁଟି କରିଦେଇଚି। ଆଉ ବୁଟ ଆଳୁ ତରକାରୀ କରିବି ଆଉ। ରୁଟି କରିନି ଅଟା ଚକ ଟିକି ରଖିଦେଇଛି ପୁଅ କ ପଢେଇ ସାରିଲା ପରେ ରୁଟି କରିବି। ତାପରେ ହେଠୁ ବୁଟ ଆଳୁ ତରକାରୀ ବସେଇବି ଆଉ।
ହଁ ମୁଁ ତ ମାନେ ବୁଟ ଆଳୁ ତରକାରୀ କରିବି ବୋଲି ଭାବିଛି କିନ୍ତୁ ମତେ ବୁଟ ଆଳୁ ତରକାରୀ ଜମା ମାନେ ଭଲସେ କରି ଆସୁନି ଖାଲି ପାଣିଞ୍ଚିଆ ଲାଗୁଚି କେମିତି କଣ କରୁ ଟିକେ କହିଲୁ?
ବୁଟ ଆଳୁ ତରକାରୀ ବି ମାନେ ସବୁ ପରିବା ପକେଇ ପାରିବ ଆଉ ବୁଟ, ବୁଟ ଡାଲି ଟାକୁ ଯଦି ରାତିରେ କରିବାର ଥିବ ତାହେଲେ ସକାଳୁ। ସକାଳୁ ଭିଜେଇଦବା ଯଦି ସକାଳୁ କରିବାର ହବ ତାହେଲେ ରା ରାତିରେ ଭିଜେଇ ଦେଇଥିବ ସକାଳୁ କରିବ ଯଦି ରାତିରେ ଧର ମୁଁ କଲି ସକାଳୁ ଭିଜେଇ ଦେଇଥିଲି। ସେଇଠୁ ବୁଟ ଆଳୁ ବୁଟ ଛଡିବ ତ ତାରେ ପରେ ଆଳୁ। ସେଥିରେ ସବୁ ପରିବା ପକେଇ ପାର ଆଳୁ, ବୋଇତାଳୁ, ଗାଜର, ବିଟ। ଟି ଝୁଡ଼ଙ୍ଗ ଆଉ ବାଇଗଣ, ସାରୁ, ମାଟି। ମାଟି ଆଳୁ ସବୁ ପକେଇକି କରିପାରିବା ନହେଲେ ଖାଲି ବୁଟ ଆଳୁ ଖାଲି ବୁଟ ଆଳୁ ବି କରିପାରିବ। ନହେଲେ ସବୁ ପରିବା ପକେଇକି ବି କରିପାରିବ। ତାପରେ ସବୁ ପରିବା କାଟି ଦେଇଥିବୁ ତାପରେ କଣ କରିବୁ ବୁଟ କୁ ଛାଣିଦେଲା ପରେ ସବୁ ଆଗେ ଟିକେ କଣ କରିବୁ ଯୋଉ ପରିବା ସବୁ ଛାଣିଦେଇକି। ମାନେ ଛାଣିବୁ କଣ ଯୋଉ ଧୋଇ ଦେଇକି ରଖିଦବୁ ତାପରେ ତେଲ ଟିକେ ପକେଇକି ତାକୁ ଯୋଉ ପରିବା ଟାକୁ ଜାରି ଦେବୁ, ସେଥିରେ ଯୋଉ ପାଣି ଥିବ ସେ ସବୁ ପାଣି ମରିଯିବ। ବ ମରିଗଲା ପରେ ଟିକେ ଟିକେ ଦର ସିଝିଲା ହେଇଗଲା ପରେ ପରିବା ଟା ପରିବାକୁ କାଢିଦବ, ସେଇ ଗଡେଇରେ ସେଠୁ ତେଲ ଦେଇ ଯୁ ପିଆଜ ରସୁଣ ଅଦା ଦେଇ ମସଲା ପେଷ୍ଟ କରିଥିବ, ମସଲାକୁ ତାପରେ ସେଇ ମସଲା କୁ ସେଠୁ ଭଲସେ କଷିଦବୁ କଷି ଦେଇେକି ଗୁଣ୍ଡ ମସଲା ସବୁ ପକେଇ କସିଦେଲା ପରେ ଠୁ ପରିବା ପକେଇ ପକେଇଦବ, ତାପରେ ଯୋଉ ବୁଟ ବତୁୁର ଥିଲା ତା ଦେଇଥିବୁ, ମାନେ ଛାଣିକି ରଖୁଥିବୁ, ତାକୁ ପକେଇ ଦେଇକି ଟିକେ ଭଲସେ କଷି ଦେଇକି ପାଣି ଦେଇଦବୁ ପାଣି ଦେଇଦେଲା ପରେ ସେଖ ଏ ବେଶୀ ପାଣି ବି ଲାଗିବନି, କାରଣ ପରିବା ଟା ଯେହେତୁ ସିଝି ଯାଇଛି ବୁଟ ଟା ବି ବତୁରା ହେଇଛି ଅଳ୍ପ ପାଣି ଦେଲେ ବି ହେଇଯିବ, ଦେଖିକି ପରିବା ଅନୁସାରେ ପାଣି ଦବୁ ପାଣି ଦେଇ ସାରିଲା ପରେ, ସିଝି ଗଲା ପରେ ସେଇଠୁ ସବୁ ଯୋ ଗୁଣ୍ଡ ମସଲା ରଖିବୁ, ଗରମ ମସଲା ହଉ କି କରି ମସଲା ହଉ, କି ଡାଲଚିନ ପାଉଡର କରିକି ନିଜେ ଯଦି ଘରେ, ଡାଲଚିନ ଗୁଣ୍ଡ କରି କରିକି ରଖୁଥିବୁ, ସେଇଟା ଟିକେ ପକେଇଦବୁ, ହେଇଗଲା ବୁଟ ତରକାରୀ ଆଉ ଆଉ ତୁ ତ ଚିକେନ ଟା ଭଲ କରୁ, ଟିକେ କହିଲୁ ଚିକେନ ଟା କେମିତି କଣ କରୁ, ମୁଁ ଟିକେ କରିକି ଖାଇବି, ଆଉ ତୁ ତ ଆସୁନୁ ନହେଲେ ଆସିଲେ ଆଗେ ମତେ କରିକି ଦଉ। ଏବେ ତ ତୁ ଏତେ ବ୍ୟସ୍ତ ଯେ- ଆଉ ଟିକେ ଦେଇବ କଥା ମନେ ପଡୁନି କି, ଆଉ ଟିକେ ଶୁଣୁ, ଆସିଲେ ସିନା ମତେ କେତେବେଳେ ଟିକେ କରିକି ଦିଅନ୍ତୁ, ଆଉ ଟିକେ କହ -କେମିତି କଣ କରୁ।
ଆ ହଁ କହୁଛି, ଚିକେନ ଟା କେମିତି କରୁଚି ଆଉ ତୁ କହୁ ତା ଟିକେ ଆଗ କେମିତି କଣ କରୁ ମସଲା ଫସଲା ମୁଁ କହୁଛି
ହଁ ମୁଁ ତ ଏଇ ପିଆଜ କାଟିଦିଏ ଆଉ ପିଆଜ ଦେଖୁ। ତାପରେ ଆ ଅଦା ରସୁଣ ଆଉ ଅଦା, ରସୁଣ, ପିଆଜ ସେ ଦିଟା ଖଣ୍ଡେ, ବେଶୀ ନୁ ଦିଟା ଖଣ୍ଡେ ପକେଇ ଦିଏ ଆଉ ଅଳ୍ପ ଟିକେ ଜିରା ବି ପକେଇ ପାରିବୁ, ଡାଲଚିନି ଟିକେ ଚାହିଁଲେ ପକେଇ, ତାକୁ ପେଷ୍ଟ ର ରଖିଦବୁ ତାପରେ ପିଆଜ କାଟି ଦେଇଥିବୁ ଚୁନ ଚୁନ କରିକି ପିଆଜ କାଟିଦବୁ ପିଆଜକୁ ଟିକେ ତେଲରେ, ଅଳ୍ ଟିକେ ଚିନି ଦେବୁ ଚିହଟା ଦେଲେ ଟିକେ କଲର ଆସେ, ଏ କଲର ଆସିଲା ପରେ ଯୋଉ ତାପରେ ପିଆଜ ପକେଇ ଦଉ, ପିଆଜ ଟାରେ ଟିକେ ଲୁଣ ପକେଇ ଦବୁ, ପିଆଜ ଟା ଜଲଦି ଭାଜି ହେଇଯିବ। ପିଆଜ ଟା ଟିକେ ଜଲଦି ଭାଜି ହେଇଗଲା ପରେ ଘୋଡେଇ ଦବୁ, ଘୋଡେଇ ଘୋଡେଇ ଦଉଥିବୁ ତାକୁ ଟିକେ ଖଡିକାରେ ଏପଟେ ସେପଟ କରିଦେଉଥିବୁ ଆଉ ଟିକେ ପିଆଜ ଟା ଯେତେବେଳେ ସିଝି ଆସିବ ଶଙ୍କୁରି ଯିବ, ତୁ ଯୋଉ ପେଷ୍ଟ ଟା ରଖିିବୁ ମସଲା ପେଷ୍ଟ ତାକୁ ଦେଇଦବୁ। ଦେଇଦେଲା ପରେ, ସେଠୁ ମସଲା ଟାକୁ ଭଲସେ କଷିବୁ, ମାନେ ପାଣି ଦବୁନି ଅଳ୍ପ ଦବୁ ଭଲସେ ପୁରା ଲୋ ମିଡିୟମରେ ରଖିକି କଷିବୁ କଷିଲା ପରେ ଆଉ ସେ ମସଲା ଟା ସିଝିଯିବ ସିଝି ଗଲା ପରେ ଦେଖିବୁ ଘୋଡେଇ ଘୋଡେଇ ଦବୁ ସେ ମସଲା ଟା ତୁ କେମିତି ଜାଣିବୁ ହେଲା ବୋଲି, ଦେଖିବୁ ମସଲାର ତେଲ ଛାଡିବ ମାନେ ତେଲ ଟା ବାହାରିବ ଯେବେଳେ ଦେଖୁ ତେଲଟା ହେଇଗଲା ତୁ ଯଦି ଆଳ ସେମିତି କାଟ ନେଇକି ପକେଇ ପାରୁ, ନହେଲେ ଟିକେ ମାନେ ମସଲା କରିବା ପୂର୍ବରୁ ତେଲରେ ବି ଆଳୁ ଭାଜିକି ରଖିଦେଇଥବୁ ଭାଜି କି ରଖ୍ ଭାଜିିକି ରଖିଥିବୁ, ଆଳୁ ଟା ହେଠୁ ସେ ମସଲା ମସଲା ହେଇଗଲା ପରେ, ମୁଁ ଏଠୁ ଆଳୁକୁ ପକେଇବି, ଆଳୁ ଟିକେ ସମୟ କଷିଦଲା ପରେ ଚେକେନ୍ ପକେଇବ, ଚେକେନ୍ ପକେଇଦବୁ ଚି ଚିକେନା ଆଳକୁ ଟିକେ କଷି କଷି ଦବୁ, ହେଟୁ କଷି ସାରିଲା ପରେ ଟିକେ ସମୟ ପରେ ଘୋଡେଇ ଦବୁ। ଘୋଡେଇ ଦେଲା ପରେ ଚିକେନ ଦେଖିବୁ, ଟିକେ ଟିକେ ପାଣି ବାହାରିବ ସେ ପାଣି ଟା ତାପରେ କସୁ ଥୁବୁ ସେମିତି ଘୋଡେଇ ଦଉଥିଵୁ ପୁଣି କାଢିକି ଟିକେ ଖଡ଼ିକା ଏପଟ ସେପଟ କରିଦଉଥିବୁ କିଛି ତ ଗଲା ପରେ ତାକୁ ଘୋଡେଇ ଦବୁ। ଘୋଡେଇ ଦେଲା ପରେ ଦେଖୁ ତାପରେ ଚିକେନ କସା ଟା ଯେତେବେଳେ ହବ କେମିତି ଜାଣିବୁ ସେ ଯୋଉ ପାଣି ଟା ବାହାରୁଥିବ ସେ ଟା ପୁରା ମରିଯିବା ତାପରେ ଯାଉ ତାର ଗୋଟେ ବାସ୍ନା ବାହାରେ ଆଇସେଁ ବାସ୍ନାୁ ଟା ସେତା ବି ମରିଯାଏ ତାପରେ ଚିକେନ କଷା ହେଇଗଲା ଯଦି ତୁ ଚାହିଁବୁ ଚିକେନ କଷା ଖାଇପାରିବୁ ନହେଲେ ତୁ ଗରମ ପାଣିିକି ରଖିଥିବୁ ତାକୁ ଦେଇ। ଦେବୁ ତାପ ରେ ହେଟୁ ଚିକେନ ତରକାରୀ ହେଇଗଲା ଆଉ ତୁ କେମତି କଣ ଚିକେନ କରୁ ମତେ ଟିକେ କହ।
ଚିକେନ ପତ୍ର ପୋଡା ଟା ବହୁତ ଭଲ ଭାବରେ କରେ ଆଉ ତୁ ତ ଜାଣିଥିବୁ ଆଉ ମୁଁ କଣ କ ଚିକେନ ତ ଯେତେବେଳେ ବଜାରରୁ କିଣା ହେଇକି ଆସେ ମୁଁ ସେଟାକୁ ଆଗ ଯେତେ ମାନେ ଆସେ ପରିଷ୍କାର ହେଇଛି କିନ୍ତୁ ମୁଁ ଆଉ ଥରେ ନିଜ ମନ ବାରେ ନା ଗୋଟେ କୁତୁର ଲାଗେ ତ ସେଥିପାଇଁ ଆଉଥରେ ଟିକେ ତାକୁ ଭଲସେ ଧୋଇ ଦିଏ ପାଣି ଲିଗାଡି ସାରିଲା ପରେ ସେଥିରେ ଟିକେ ଲେମ୍ବୁ ଚିୁପୁ ଦିଏ ମଞ୍ଜି ଗୁରା କାଢି ଦବ। ଆଉ ସେଇ ଲେମ୍ବୁ ଚିପୁଡ଼ାରେ ଟିକେ ତାପରେ ତାପରେ ଦହି। ଟିକେ ମାନେ ଚିକେନ ର ପରିମାଣ ଅନୁସାରେ ଲୁଣ ହଳଦୀ ଆଉ ଟିକେ ବେଶୀ ଗୁଣ୍ଡ ଗୁଣ୍ଡ ମସଲା ଟିକେ ଡାଲଚିନି ଗୁଣ୍ଡ ପକେଇ ମାନେ ଭଲ ହି ଗୋଳେଇ ଫ୍ରିଜ ରେ ରଖିଦିଏ ଅ ଅଧଘଣ୍ଟ ରଖି ସାରିଲା ପରେ ତାକୁ ଆଣିିକରି ଆଉ ତାପରେ କଣ କରେ ନା ଟିକେ କି ତାପରେ ସେଇଟାକୁ ଆଣିକି ଗୋଟେ କଂସା ଭଳିଆ ଜାଗରେ ରଖିକି ଟିକେ ଅଦାର ଶୁଣ ମସଲା ଆଉ ତାପରେ ଡାଲଚିନି ଗୁଣ୍ଡ ଗୋଲମରିଚ ଗୁଣ୍ଡ ତା ସହିତ ଆମର ଏଠି ଟିକେ ଗରମ ମସଲା ମିଟ୍ ମସଲା ଚିକେନ ମସଲା ଆଉ ଟିକେ କଲର ପାଇଁ ମୁଁ ତ ଆମର ରାଗ ଖାଉନା ତ ସେଥିପାଇଁ କାଶ୍ମୀର ଲଙ୍କାାଗୁଣ୍ଡ ଟିକେ ଦେଇକି ଭଲ ଭାବରେ ଗୋଳେଇ ଦିଏ। ଆଉ କଦଳୀ ପତ୍ର ଆମ ବାରିରେ ଯେହେତୁ ଅଛି ଭଲ ସୁବିଧା ହୁଏ କଦଳୀ ପତ୍ର ଟାକୁ ଧୋଇ କଣ କର ନା ମୁଁ ଟିକେ ତେଲ ସୋରିଷ ତେଲ ମାରିକି ଟିକେ ଗ୍ୟାସ ରେ ଲୋ ଫ୍ଲେମ୍ରରେ ସବୁ ସେକିଦିଏ କାରଣ କଞ୍ଚା ପତ୍ର ଯଦି ଆମେ ସାଙ୍ଗେ ସାଙ୍ଗେ ତୋଳିକି ଏଥିରେ ବାନ୍ଧିଲା ବେଳକୁ ତଥାପି ସେଟା ଫାଟିଯାଏ ଯାହା ଫଳରେ ଚିକେନ ହଉ ବା ଯେକୌଣସି ଜିନିଷ ପଡିବ ସେଇଟା ବାହାରି ଯିବ। ଯ ଟିକେ ଟିକେ ଦେଖ ହାଲକା ରେ ସେକି ଦେଲେ ଆଉ କଣ କରିବ ନା ପତ୍ର ଟା ନରମ ହେଇଯାଏ ନ ନରମ ହବା ଦ୍ଵାରା ଆଉ ପତ୍ର ଟା ମାନେ ଫାଟେନି। ତ ସେଥିରେ ମୁଁ ଚିକେନ ପୁରେଇ ଦେଲି ଚିକେନ ପୁରେଇକି ସବୁ ମସଲା ଫସଲା ତ ଗୋଲେଇକି ମାନେ ଚିକେନ ପୁରେଇ ଦେଇଥିବି ଖାଲି ଟିକେ ସୋରିଷ ତେଲ ତା ଉପରେ ଟିକେ ଅଳ୍ପରେ ହାତରେ ମାରିଲା ଭଳିଆ ମାରିଦିଏ। ଆଉ ମାରିକି ତାପରେ କଣ କରେ ଗୋଟେ ଧଳା ସୂତାରେ ଭଲ ଭାବରେ ସେ ଗେଣ୍ଡା ଉପରେ ଉପରେ କି କଦଳୀ ବଦଳୀ ଗୁରେଇକି ବାନ୍ଧେ ଦିଏ ପୁରା ଟାଇଟ୍ ରେ ଆଉ ଗୋଟେ କଡେଇରେ ମାନେ ଟିକେ ତେଲ ତେଲ ଦେଇକି ଟିକେ ଆମର ଓଷାରିଆ କଢ଼େଇ ହେଲେ ଭଲ ହବ ତାପରେ ଢାଙ୍କୁ ଚିକେନ ଟା ଦେଇ ଦେଇ ଦିଏ ଢାଙ୍କୁଣୀ ତାପରେ ଘୋଡ଼େଇ ଦିଏ। ଆ ତାପରେ ଅଧ ଘଣ୍ଟେ ପରେ ଟିକେ ଚେକ୍ କରିକି ଏପଟ ସେପଟ ପୁଣି ଦେଇଦେବ। ଏପଟ ଟା ମାନେ ତଳକୁ ଥିବ ଏଟା ଉପରକୁ ଦେଇକି ଉପର ପଟଟା ତଳକୁ ଦେଇଦବୁ ଆଉ ଗୋଟେ ଗୋଟେ ପାଗରୁ ଟିକେ ଘଣ୍ଟେ ଯେମିତି ହେଇଯିବ ପୁଣି ଟିକେ ନଉଠେଇକି ଟିକେ ଟିକେ ମାନେ କଣା କରି ପତ୍ର ଟା କେମିତି କି ଟିକେ ଗୋଟେ ଚାମଚ ରେ ତାକୁ ଦେଖିବ ଯେ ଏଇଟା ହେଇଛି କି ନାଇଁ ଯଦି ହେଇଯାଇଥିବ ଆଣିବ ଏପରି ଯଦି ଟିକେ ଆମକୁ ଲାଗିଲା ହେଇନି ବୋଲି ତାହେଲେ ଆଉ ପାଞ୍ଚ ଦଶ ମିନିଟ୍ ତାକୁ ବସେଇ ଦେବ। ବସେଇଦେବ ତାପରେ ଆଣି ସାରିଲା ପରେ ସେଥିରେ ଟିକେ ମୁଁ ଧନିଆଁ ପତ୍ର ପକେଇ ଦିଏ ତା ସ୍ଵାଦ ଟା ବହୁତ୍ ବହୁତ ବଢ଼ିଆ ଲାଗେ ତା ସହିତ ଯଦି ପୋଦିନା ର ଚଟଣି କି ଦହି ରାଇତା ଖାଇବ ଖାଇବ ବହୁତ ବଢ଼ିଆ ଲାଗେ ଦହି ରହିତା ତା ତା ସାଙ୍ଗରେ ମୁଁ କଣ କରେ ନା ଦହି ରାଇତା ଟା ତା ସାଙ୍ଗରେ କରିଦିଏ ବଢ଼ିଆ ଲାଗେ ଆଉ ଉଷୁନା ଭାତ ହଉ ହଉ କି ମାନେ ଆମର ଜିରା ଭାତ ହଉ ଯାହାବି ତା ସାଙ୍ଗରେ ଖାଇବ ରୁଟି ସବୁଥିରେ ସେଇଟା ବଢିଆ ଲାଗେ ଆଉ ଚିକେନ ସହିତ ମାନେ ମୁଁ କଣ କରେ ନା କ୍ଷୀରି ଟା ବି ବି ମତେ ଭଲ ଲାଗେ କରିବାକୁ ସବୁ ଓଷା ବାରରେ ଯଉଟା ପାଏସ କୁହନ୍ତି ଆଉ ଆଜି ଯଦି ତ ଆମେ ଜାଣିଥିବୁ ଯୁଆଡ଼େ ବି ଗଲେ ଆଗ ଯେକୌଣସି ମୋର ମାନେ ଯୋଉ କୌଣସି ଆଇଟମ୍ ପଛ ନଥାଉ ମୁଁ ଆଗକୁ ଖୋଜିବି ଯେ ମାନେ କେମତି କ୍ଷୀରି ଚିକେନ ଅଛି କି ନାହିଁ ଆଉ ଖିରି ଟା ମତେ ଏତେ ବଢ଼ିଆ ଲାଗେ ଘରେ ବି ତିଆରି କରେ ମାନେ କ୍ଷୀରି ଚାଉଳ ଆମର ବଜାରରେ ମିଳୁଛି ସେଟା ଛୋଟ ଛୋଟ ସରୁ ହେଇଥାଏ ସେଇଟା ମୁଁ ଆଣେ। ସେଟାକୁ କରିବା ପୂର୍ବରୁ ମାନେ ଟିକେ ପାଣିର ଅଧଘଣ୍ଟାଏ ବତୁରାଇ ଦବୁ। ବତୁରାଇ ଦେଲେ କ୍ଷୀରି ଟା ଜଳଦି ସିଝିବ ବତୁରଇକି ତା ପରେ ଉପରକୁ ଗଡ଼େଇ ଦବୁ ଯଦି ତା ଉପରେ ଗୋ ଗୋଡ଼ି ଥିବା ବାହାରିଯିବ ତାପରେ ଚାଉଳ ଟାକୁ ଛାଣିକି ଆଗ ଗୋ ଆମର ଯୋଉ କଢ଼େଇରେ ବସେଇବା କ୍ଷୀରି ସେଥିରେ ଟିକେ ମୁଁ ଘିଅ ଦେଇକି କାଜୁ ଆଉ କିସମିସ୍ ଭଲକି ଭାଜି ଦିଏ ଟିକେ ଟିକେ ମାନେ ବେଶୀ ଭାଜିବନି ବେଶୀ ଭାଜିଲେ ତାର ପୋଡ଼ିଯାଏ ଟିକେ ଖାଲି ନାଲି ପଡ଼ିଗଲେ ତାକୁ କାଢ଼ିଦିଏ ତାପରେ ସେଇଥିରେ ଆଉ ଦି ଚାମଚ ଘିଅ ଦେଇକି ତେଜ ପତ୍ର ଗୋଟା ଗୁଜୁରାତି ଟିକେ ଛେଚିକି ଗୁଜୁରାତି ମାନେ ପକେଇ ଦିଏ ଆଉ ଚିନି ମୁଁ ମୁଠାଏ ଦେଇଦିଏ ଚିନିଟା କାରଣ କ୍ଷୀରିର ରଙ୍ଗଟା ବଢ଼ିଆ ଆସିବ ଚିନି ଟା ଯେମିତି ନାଲି ହେଇକି ଉପରକୁ ଉଠିବ ଅ ଅଠା ଟାଇପ ର ହେଇଯିବ ଜାଣିବ ଯେ ଚିନି ରଙ୍ଗ ଟା ବଢ଼ିଆ ହେଲା ତା ପରେ ତାପରେ ସେ ଚାଉଳ ପକେଇ ଦି ମିନିଟ ସମୟ ଭାଜିବ କାରଣ ବେଶୀ ଭଜିଲେ କ୍ଷୀରିଟା ସିଝିବାକୁ ବହୁତ ସମୟ ଲାଗେ ତ ଭାଜି ସାରିଲା ପରେ କଣ ସେ ଚାଉଳ ଟା ଭଲରେ ପାଣି ଦେଇଦିଏ ପାଣି ଟିକେ ଫୁଟି ଆସିଲା ବେଳକୁ ମାନେ ଯେମିତି ମୁଁ ସେଥିରେ ଅମୁଲ୍ ଗୋଳେଇ ଦିଏ। ଆଉ ଅମୁଲୁ ପାଣି ସେ ଯୋଉ ଚାଉଳ ପୁରା ଯେତେବେଳେ ଚାଉ ଭଳିଆ ମାନେ ପୁରା ଚାଉଳ ଟା ଭଲସେ ପିଟିଯିବ ହାତରେ ପୁରା ମିଶି ଯାଉଥିବ। ତାକୁ ତାପରେ ସେଥିରେ ଆମେ କଣ କରିବା ନା ଆଉ ଟିକେ ଭଲ ସେ ତାକୁ ଦେଖି ସାରି ସାରିଲା ପରେ ଲୁଣ ପକେଇଦବା ତାପରେ ଚିନି ଆଉ ହେଇ ଆଇଲା ବେଳକୁ ଟିକେ ଆମର ଯୋଉ ମିଲ୍କ ମିଲ୍କଟା ରହୁଛି ସେଟା ବଜାରୁ କଣ ଦୋ ଦୋକାନ କଣ ସବୁଠି ତ ଏଟା ମିଳୁଛି ସେଟା ଆଣିବାହାରି ପକେଇଦବା ତାପ ତାପରେ ଓହ୍ଲେଇଲା ବେଳକୁ ମୁଁ ଗୁଜୁ ଗୁଜୁରାତି ଗୁଣ୍ଡ ଦିଏ ସେ ଯୋଉ କାଚୁ କିସମିସ୍ କୁ ଭାଜିକି ରଖିଥାଏ ତାକୁ ପକେଇ ଦିଏ। ଆଉ ଯଦି ତମେ ଚାହିଁବ ମ୍ୟାମ୍। ଅର୍ଣ୍ଣପୁନା ପତ୍ର ପକେଇ ପାରିବ ଯାହାକୁ ନ ଭଲ ଲାଗୁଥିବ ବି ତେଜ ପତ୍ର କରିଥିଲେ ବି ବାସ୍ନା ବହୁତ ବଢ଼ିଆ ଭାବରେ ଆସେ ସେଟା ଗୋଟେ ମାନେ କ୍ଷୀରିଟା ବଢ଼ିଆ ଲାଗିବ ଆଉ ଗୋ ଗୋଟେ ଯାଉ କ୍ଷୀରି ଖାଲି ଏଟା ତ ପାଏସ କ୍ଷୀରି ଯାଉ କ୍ଷୀରିଟା ତ ଭାରି ସହଜ। ମାନେ ମୋ ଛୁଆ ଦିନେ ସେଟା ଖାଇବାକୁ ବହୁତ ବଢ଼ିଆ ଲାଗେ ମତେ ବୋଉ କରିକି ଦିଏ। ହଁ ଯେମିତିକି ଚାଉଳ ଖାଲି ଅରୁଆଚାଉଳ
ହୋଉ ଦିଦି ଏବେ ଟିକେ ରଖନ୍ତୁ। ମୁଁ ବିଜି ଅଛି ଟିକେପରେ ଆପଣ ଲଗେଇବେ।
ହଁ ହଁ ହଉ ଟିକେ ସମୟ ରୁହନ୍ତୁ। ଆପଣତ ସବୁବେଳେ ତମେତ